ଭାଇ ଜୟ ଜଗନ୍ନାଥ। ଭାଇ ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ, ଭାଇ ନମସ୍କାର। ହଁ ଭାଇ କୁହନ୍ତୁ? ହଁ ଭାଇ ଆଉ?
ହୁଁ।
କଣ କେମିତି କଣ ଅଛନ୍ତି? ଖାଇବା ସରିଲାନି କି। ଖାଇବା ସରିଲାନି? କଣ ଆଜି ଖାଇଲେ?
ଖାଇଲି ଭାତ, ଡାଲି, ପୋଟଳ ଆଳୁ ତରକାରୀ, ସାଲାଟ, ଭଜା।
ଅହଁ। ଆଉ?
ଆଉ ଆପଣଙ୍କର ପୁରୀର ହଉ କୁହନ୍ତୁ? ମୁଁ କହିଲି ଯେ, ଆପଣଙ୍କ ପୁ ଆପଣଙ୍କ ପୁରୀର ସବୁ ଯୋଉ ଫେମସ୍ ଜାଗା ଅଛି ମେନ୍ ତ ହଉଚି ପୃଥିବୀ ର ବାପା ଜଗନ୍ନାଥ୍। ତାପରେ ପୁରୀର ଆପଣଙ୍କ ଘର ଟା କୋଉଠି ପୁରୀର?
ଭାଇ ଆମର ତ ଦେଖିଆକୁ ଗଲେ ପ୍ରପର୍ ପୁରୀ ନାଇଁ ଭାଇ ପୁରୀ ଆମର ହେଲା ମାଉସୀଙ୍କ ଘର ଟିକେ ସମ୍ପକୀୟଙ୍କର ଆମର ପ୍ରପର୍ ପ୍ରପର୍ ହେଲା ଭାଇ ଆ ମର ଗଞାମ ଡିଷ୍ଟିଡି୍ ହେଲା ଆଉ ଯେ ହେତୁ ଗଞ୍ଜାମ ଡିଷ୍ଟିଡି୍ ରେ ଆମର ଘ ହଁ ଭାଇ ତାରା ତାରିଣୀ ପୀଠରେ ଯେହେତୁ ଆମର ଘର ଅଛି ଆଉ ସେଠାରେ କି ଲୋକ ଆଉ କିଏ ରହୁନାହାନ୍ତି ଫ୍ୟାମିଲି ମାନେ ସବୁ ଯିଏ ଯାହା କାମରେ ମାନେ ବ୍ୟସ୍ତ। କିଏ ବାହା କିଏ କିଏ ଅଛି ସୁରା ଟ୍ କିଏ ଅଛି ବେଙ୍ଗଲୋର୍ ଏମିତି ସବୁ ଫ୍ୟାମିଲ ମେମ୍ବର ସମସ୍ତେ ଡିଷ୍ଟ୍ରିବ୍ୟୁଡ୍ ହେଇଯାଇଚନ୍ତି ଯିଏ ଯୁଆଡେ ଭାଇ ଯାଆର କାମଧନ୍ଦା ସିଏ ସିଆଡେ ସବୁ ଅଛନ୍ତି ସେଥିପାଇଁ ଆଉ ଫ୍ୟାମିଲି୍ ଦେଖିଆକୁ ଗଲେ ତ ଫ୍ୟାମିଲି୍ ଆମର ତ ରହୁଚନ୍ତି ପ୍ରାୟ ଚେନ୍ନାଇରେ ରହୁଚନ୍ତି ଆଉ ସେଥିପାଇଁ ମାଉସୀ ଘରୁ କେବେ କେବେ ବୁଲି ବୁଲିଆକୁ ଆସେ ଆଉ ରଥଯାତ୍ରା ତ ଏବେ ହେଇ ପାଖେଇ ଆସିଲାନି ଏବେ ବେ ଗୁଣ୍ଡିଚା ହବ ନା ଗୁଣ୍ଡିଚା ଯାତ୍ରା ତା ବଦେ ବି ଏବେ ତ ମୁଁ ଖରା ଛୁଟିରେ ତ ଭାଇ ଗଞ୍ଜାମ ଡିଷ୍ଟିଡି୍ ରେ ହିଁ ଥିଲି ଗଞ୍ଜାମ ଡିଷ୍ଟି୍
ଗଞ୍ଜାମର କଣ ସବୁ ଫେମସ୍ ଗଞ୍ଜାମରେ ତ ସବୁଠାରୁ ଭଲ ମୁଁ ଜାଣିଚି ଗଞ୍ଜାମ ବରହମ୍ ପୁର ବୋଧେ ପାଖାପାଖି। ସେଠି ଯୋଉ ପୁରୀ ଉପମା ସମ୍ବର ଦିଆ ହୁଏ ସେଟା ମତେ ବହୁତ୍ ଭଲ ଲାଗେ ଆମେ ଯାଇଥିଲୁୁ ହଁ ଯାଇଥିଲୁ ବୁଲିଆକୁ ଯାଇଥିଲୁ ବୁଲିବାକୁ ତାରା ତାରିଣୀ।
ହଁ ଭାଇ ତାର୍ ତାରିଣୀ କେମିତି ଲାଗିଲା? ଯାଗା କେମିତି ଲାଗେ?
ବଢିଆ ଲାଗିଲା ନଅଶହ ନଅଶହ ଅନେଶୋତ ପାହାଚ ଚଢିକି ମୋ ଜୀବନ ଅନ୍ଧାର ହେଇଗଲା। ଛାରି ପଟ ଅନ୍ଧାର ସବୁ ଲ ଦେଖା ଗଲା।
ଆଉ ତାହେଲେ ଆପଣ ପୁରା ଜାଣିସନ୍ତି ଆଉ ଯୋଉ ଯାଗା ଯାଉଛନ୍ତି ତାର ପୁରା ଡିଟେଲ୍ସ କାଢ଼ି ଦଉଚନ୍ତି ଆଉ। ହ
ଚାରିପଟ ଅନ୍ଧାର ହେଇଗଲା ସେଠୁ ଆମେ ଫେରିଲୁ ରୋପ୍ ରେ ଫେରିଲୁ।
ହଁ ସେଠି ଗାଡ଼ି ସୁବିଧା ବି ଅଛି ନିଜେ ଚାଲିଯିବାର ବି ସୁବିଧା ଅଛି ଆଉ ଲିଫ୍ଟ୍ ସୁବିଧା ମଧ୍ୟ ବି ଅଛି। ଆଉ ଆପ ଆପଣ ଜା ହଁ ଲିଫ୍ଟ୍ ର ଟିକଟ୍ ଟା ହେଲା ଚାଲିକି ପ ଚାଲି ହିଁ ଯିବାଟା ଠିକ୍ କାହିଁକି ନା ଏତେ ଦୂରୂ ଯଦି ଆମେ ଯଦି ଗୋ ଟେ ଶ୍ରଦ୍ଧାଳୁ ଭକ୍ତ ଭାବରେ ଯଦି ଆସିଚୁ ମାଆଙ୍କ ଦର୍ଶନ କରିବାକୁ ତାହେଲେ ଚାଲି ଚାଲିକି ହିଁ ଯିବାଟା ଠିକ୍ ଆଉ ଆଜିକାଲି ତ ସମ ସ୍ତ ଙ୍କର ଭାଇ ବା ପାଖରେ ଭାଇ ପଇସା ଅଛି ହେଲେ କଷ୍ଟ କରି କିଏ ବା ଯାଉଚି କଷ୍ଟ କରି ଯିଏ ଗଲା ସିଏ ହେଲା ଭାଇ ଭକ୍ତ।
ମୁଁ ଟିକେ ମୋର ଟିକେ ୱେଟ୍ ଅଧିକା ଥିଲା ସେ ଟାଇମ୍ ରେ ସେ ସମୟରେ ସବୁ ପିଲା ଚାଲିକି ଗଲେ ସବୁ ପିଲା ନୁହଁ ପ୍ରାୟ ପିଲା ଗଲେନି ତିନି ଚାରି ଜଣ ଆମେ ଆମ୍ କହୁଛୁ ଚାଲିକି ଯିବାକୁ ମୁଁ ଯାଇକି ଯୋଉଠି ଯୋଉ ତାରା ତାରିଣୀ ସେ ଯଦି ତାରା ତାରିଣୀ ଯାଇ ତମ ଘର ପାଖରେ ହେଲେ ଯାଇଥିବ ସେଠି ଯୋଉ ଫାଷ୍ଟ୍ ସିଧା ଚଢିବ ସିଧା ଚଢିଲା ପରେ ଗୋଟେ ଟରନିଙ୍ଗ୍ ରହିବ ଡାହାଣକୁୁ କଟିବ ସେ ଜାଗାରେ ଦହିପାଣି ହରିକା ସ୍କାସ୍‌ ହରିକା ଦିଅନ୍ତ ସେଠି। ସେଠି ମୋ ଦେହ ସେତବେଳକୁ କଣ ହେଇଗଲାଣି ସେଠି ଯୋଉ କ୍ୱାସ ପି କି ବସିଗଲି ମୋତେ ଚାରିପଟ ସବୁ ଅନ୍ଧାର ଦେଖାଗଲା।
ଆଉ ଭାଇ ସେ ସମୟରେ କାହିଁକି ଆପଣ କୋଉଁ ଆପଣ କେଉଁ ସିଜନ୍ ରେ ଆସିଥିଲେ ମାନେ ମାନେ ଛ ମାନେ ଶୀତ ଛୁଟିରେ, ନା ଖରାରେ, ମାନେ ଖରା ଦିନେ ନା ଶୀ ଆ ଡିସ୍ ଡିସେମ୍ବରଜେ ସେରା ହେଲା ୱି ୱି ୱିଣ୍ଟର ଦିନେ ଆପଣ ଆସିଥିଲେ ନା କଣ କହୁନାହାନ୍ତି?
ହୁଁ, ହୁଁ, ହୁଁ, ହୁଁ, ହୁଁ, ହୁଁ।
ଶୀତ ଦିନେ ଆସୁଛନ୍ତି ତ, ଶୀତ ଦିନେ ବି ଟିକେ ହାଲ୍‌କା ଖରା ରହିଥାଏ। ଯାହାଲେଲେ ନଅଶ ଅନେଶୋଦ ପାଉଛ ଯିବାଟା ଟିକେ କଷ୍ଟ ଗୁୁରା ଏଗା।
ସେଠୁ ପୁରା ସେ ଜାଗାରୁ ଅନ୍ଧାର ହେଇଗଲା ତାପରେ ବସି ବସି ପତି ଆ ତିରିଶ ଚାଳିଶଟା ପାହାଚ ଚଢିକି ଟିକେ ଦଶ୍ ମିଣ୍ଟି ବସିବୁ। ଏମିତି ବସି ବସି ଉପରକୁ ଗଲି ସେଠୁ ଉପରୁ ଫରିଲା ବେଳେ କହିଲେ ମୁଁ ଜମା ତଳ ଇଏ ବାଟରେ ଯିବିନି।
ଆପଣ ଯେମତି ଭାଇ ସମସ୍ତେ ବି ସେମିତି। ଆରେ ଭାଇ ବିନା ରେଷ୍ଟରେ କିଏ ବାପ୍ ପଳେଇବ ନଅଶ ଅନେଶୋତ ପାହାଚ କିଏ ବା ପାର କରେଇବ କହୁନାହାନ୍ତି ଟିକେ ଟିକେ ମାନେ
ହୁଁ।
ମନେକର ତିରିଟା ପାଉସ ଚଢିଲେ ତାପରେ ଟିକେ ରେଷ୍ଟ ତାପରେ ଆଉ ଆରେ ଆଉ ଏ ଜାଗାରେ କଣ ନା ଯଦି ଏକଲା ହି ଯିବେ ମାନେ ଏକା ଯଦି ଯିବେ ତାହେଲେ ବେଶୀ ତି ମାନେ ଇରିଟେଡ୍‌ ଲାଗିବ, କାହିଁକିନା ଖାଲି ହାଲିଆ ହାଲିଆ ଲାଗିବ, ହାଲିଆ ଆଳସୁଆ ଲାଗିବ ଆଉ ଯଦି ଆପଣ ଯ ଦି ଚାରି ପାଞ୍ଚ ଜଣ ସାଙ୍ଗସାଥି ମିଶିକିରି ଯିବେ ତାହେଲେ କିଛି ଧରାପଡିବନି କଥା ହେଇ ହେଇ ଗଲ୍ ଲେ ସେଇଟା ହେଲା କଥା। ତା ତାପରେ ବି ସେଠାରେ ତ ସବୁ ସୁବିଧା ହିଁ ଅଛି ହଁ।
ଟୋଟାଲ ଆମେ ଯୋଉ କରିଥିଲୁ ୱ କୋଡିଏ ଜଣ ଖଣ୍ଡେ ଯାଇଥିଲୁ। ତା ଧେରୁ ଦଶ ଜଣ ଖଣ୍ଡେ ସେ ରହିଲେ ଫିଷ୍ଟ ପାଖେରେ ଯୋଉ ଖାଇବା ପିଇବା କରିବେ। କହିଲେ ନା ଆମେ ଯିବୁନୁ ଆମେ ଆଗରୁ ବୁଲିଛୁ। ଆମେ ଏଠି ରୋଷେଇ ଘରିକା କରୁଛୁ। ତମେ ଯାଅ। ଆମେ ଚାରି ଜଣ ଆସିଲୁ ଛଅ ଜଣ ଆସିଲୁ ଚାଲି ଚାଲି। ତା ଭିତରୁ ଦି ଜଣ ପତଳା ପତଳା ଥିଲେ। ସିଏ ପୁରା ସ୍ପିଡ ଦୌଡିିକି ପଳେଇଲେ। ତାଙ୍କର ଆଉ ଦର୍ଶନ ମିଳିଲାନି। ଯୋଉ ଚାରି ଜଣ ଥିଲୁ ସେ ଚାରି ଜଣ ଟିକେ ଦମ ବାରି ବସ୍। ସିଏ ମତେ ଅଧାବାଟ ଟାଡୁଥାଏ। ମୁଁ ତାକୁ ଅଧା ବାଟ
ହଁ ଏମ୍ ଏମତି ତ ସହଯୋଗରେ ହିଁ ସବୁ ପାରି ହୋଇଯିବ ଆଉ। ଆଉ ଭାଇ ବରମ୍ପୁର ଯାଇଛନ୍ତି କି ଆପଣ?
ସେ ବରମ୍ ପୁରରେ ବରମ୍‌ପୁର ଭଗବତୀ।
ହଁ ବରମ୍ ପୁରରେ ନାରାୟଣୀ ଭଗବତୀ ଅଛି।
ନାରାୟଣୀ ଯାଇଚି। ନାରାୟଣୀ ଯାଇଛି ଭଗବତୀ ଯାଇଚି। ନାରାୟଣୀ ଯୋଉ ସିଂହ ପାଟିରୁ ପାଣି ବାହାରିଛି, ପାହାଡ ଅଛି ସେ ଜାଗାରେ
ହଁ ଭାଇ ହଁ ଭାଇ ଠିକ୍ କହିଲ। ଆହୁରି ମହୁରୀ କାଳୁଆ ମଧ୍ୟ ବି ଅଛି। କାହିଁକି ସେଟା ବି ଗୋଟେ ଶକ୍ତିପୀଠ ମା ତାରିଙ୍କର ଯେମତି ଶକ୍ତିପୀଠ ନୁହଁ କି? ସେଟା ବି ମହୁରୀକାଳିଆ ଜାଗା ବି ସେମତି ଗୋଟେ ଶକ୍ତିପୀଠ।
ଶକ୍ତିପୀଠ ନୁହଁ, ଶକ୍ତି ପୀଠ ନା ନା ନା। ନା, ଶକ୍ତିପୀଠ ହଉଚି ବିରଜା। ବିରଜା ହଉଚି ଶକ୍ତିପୀଠ, ସେଠି ସତୀଙ୍କର ନାଭି ପଡିଥିଲା। ହେଲା, ସେଟା ହେଲା ଶକ୍ତିପୀଠ କାହାକୁ କୁହାଯାଏ କ‌ହି କହିଲ?
ଆରେ ଭାଇ, ଏତେ ତ ମୁଁ ଭାଇ ନଲେଜ ନାହିଁ।
ନଲେଜ ଶୁଣ, ଶକ୍ତି ହଉଚି ଶୁଣ, ଶୁଣ, ଶୁଣ ଶକ୍ତି ପୀଠ କାହାକୁ କୁହାଯାଏ, ଶୁଣ ଯେତେବେଳେ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
ଶିବଙ୍କର ଲଭ ଚାଲିଥିଲା ଗୋଟେ ଶକ୍ତିବୋଲି ଜଣେ ଥିଲେ, ସିଏ ହଉଛି ବ୍ରହ୍ମାଙ୍କର ଝିଅ
ବ୍ରହ୍ମା ପୂଜା କରୁଥିଲେ ନାରାୟଣଙ୍କୁ ହେଲା। ଶିବଙ୍କର ଆଉ ବ୍ରହ୍ମାଙ୍କର ଟିକେ ଝଗଡା ହେଇଥିଲା, ସେଥିପାଇଁ ଶିବଙ୍କର ଆଉ ବ୍ରହ୍ମାର ପଡେନା କିନ୍ତୁ ବ୍ରହ୍ମାଙ୍କ ଝିଅ ସତୀ ଯେହେତୁ ସିଏ ଭଲ ପାଉଥିଲେ ଶିବଙ୍କୁ, ସେଥିପାଇଁ ବ୍ରହ୍ମାରାଜି ହେଇନଥିଲେ, ବ୍ରହ୍ମା ଯେମିତି ରାଜି ହେଇ ନଥିଲେ, ସେଠୁ ସତୀ ସତୀ କଣ କରିଥିଲେ ନା ନିଜକୁ ଆହୁତି ଦେଇ ଦେଇଥିଲେ ମାନେ ଯଜ୍ଞ କୁଣ୍ଡରେ। ଦେହତ୍ୟାଗ କରିଥିଲେ, ଜଳିଯାଇଥିଲେ ସେଠୁ ଶିବ ତାଙ୍କର ସେଇ ଯୋଉ ଶରୀରକୁ ଅଧା ପୋଡା ଶରୀରକୁ ଧରିକି ବୁଲିଲେ, ଶିବ ଯେତେବେଳେ ରାଗିବେ ସେ ସମୟରେ ତାଙ୍କ ତୃତୀୟ ନୟନ ଖୋଲିବ। ତୃତୀୟ ନୟନ ଖୋଲିବ ମାନେ ସବୁ ଧ୍ବଂସ କରିଦେବେ। ସେ ସମୟରେ କୃଷ୍ଣ ଦେଖିଲେ, ଯେ ଯଦି ଏହାକୁ ଅଧିକା ସମୟ ରଖା ହେଇଚ ଟୋଟାଲେ ପୃଥିବୀ ଧ୍ଵଂସ ହେଇଯିବ। କୃଷ୍ଣ ସେଠୁ କଣ କଲେ ତାଙ୍କ ଚକ୍ରରେ, ସେ ଯୋଉ, ସେ ଯୋଉ ସତୀଙ୍କର ଶରୀରକୁ କାଟି ଦେଇଥିଲେ, ତେପନ ବୋଲେ ଏକାବନ ଭାଗ ହେଇଥିଲା, ଏକାବନ ର ତାଙ୍କର ଶରୀରର ଯୋଉ ଯୋଉ ଅଂଶ ଯୋଉ ଯୋଉ ଜାଗାରେ ପଡ଼ିଛି ସେଇ ଗୋଟାକୁ କୁହାଯାଏ ସେଇ ସେଇ ଶକ୍ତି ପିଠ। ଯେମିତି ମା ବୀରଜାଙ୍କର, ବୀରଜାଙ୍କର ସେମିତି କିନ୍ତୁସତୀଙ୍କର ନାଭିି ପଢିଛି ସେଥିପାଇଁ ବୀରଜା ହେଉଛି ଗୋଟ ଶକ୍ତିପିଠ। କାମାକ୍ଷା ଦେବି, କାମାକ୍ଷା ଦେବି ରେ ସତୀଙ୍କର ଜୋନି ପଡିଚି ସେଥିପାଇଁ ସେ ଜାଗା ଗୋଟେ ଶକ୍ତିପୀଠ। ବୁଝିଗଲ?
ହଁ ଅବ ଏମିତି ତ କହୁଚନ୍ତି ମୁଁ ସେଥିପାଇଁ କହିଲି, ତାପରେତ ମୁଁ ବି ଗାଁରେ ବି ରୁହେନି, ସେଥିପାଇଁ କହିଦେଲି। ହଁ ହଁ ପ୍ରାୟ ଭାଇ, ଗଞ୍ଜାମ ଡିଷ୍ଟ୍ରିକଟରେ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ପ୍ରାୟ ଭାଇ ମାନେ ନ୍ୟେଚୁରାଲ ଜାଗା ଅଛି। ଅଛି ଏବଂ ଶକ୍ତିପୀଠ ମଧ୍ୟ ଅଛି ନିର୍ମଳ ଜଳ ଅଛି। ଆଉଭାଇମ ଗଞ୍ଜାମରେ ଭାଇ, ବଢ଼ିଆ, ବଢ଼ିଆ ମାନେ ସୌନ୍ଦର୍ଯ୍ୟମୟ ଜାଗା ଗୁଡ଼ା ଅଛି। ଆଉ ଭାଇ ଆପଣ ତ ଜାଣିଥିବେ, ଆଉ, ଆଉ ଗୋଟେ ହେଲା ଗଞ୍ଜାମର ତ ପ୍ରସିଦ୍ଧ ପୁରୀମ୍ୱା ବ୍ରହ୍ମପୁରର। ବ୍ରହ୍ମପୁର ଷ୍ଟାଇଲ ପୁରୁମ୍ୱା ସେଟା ତ ସମସ୍ତେ ଓଡିଶାବାସୀ ଯାଣିଥିବେ? ଆଉ ସେମିତି ଆଉ ପୂରୁମ୍ୱା କି
ସେଟାକୁ ମୁଁ ମିକ୍ସ ପାଇଁ ଟେଷ୍ଟ କରେନି, ହା-ହା।
ହଁ ପୁରୀମ୍ୱା, କେମିତି କଣ ବନାଯାଏ, ଆପଣ ଜାଣି ଚନ୍ତି କି?
ପାଇଲି, ତା ଟେଷ୍ଟ ଟା ପାଇଲି ଏବେ ଏଇ ଚାରି ଛଅ ମାସ ତଳେ ଭୁବନେଶ୍ଵରେ। ଆସିଥିଲି ଗୋଟେ ସାଙ୍ଗ ରୁମକୁ ଡିସେମ୍ବର, ନଭେମ୍ବର, ଅକ୍ଟୋବର ମାସରେ, ଆର ବର୍ଷ ଅକ୍ଟୋବର ମାସରେ ସେ ସେ ନେଇକି ଯାଇଥିଲା କୋଉଠି ସେ ଖଣ୍ଡଗିରି ସାଇଡର ଗୋଟେ ଜାଗା କୋଉଠି ନେଇକି ଯାଇଥିଲା। ସେଠି ଆମେ ଖାଇଥିଲୁ, ପୁରୀ ଉପମା ଇଟିଲି ଏ ଗୋଟାଏ ସମ୍ବର ଚାଳିଶି ଟଙ୍କା ନେଇଥିଲା ପ୍ଲେଟ। ସେ ପ୍ରାୟ ସେଇ ଟେଷ୍ଟ ଦେଇଥିଲା। ଯୋଉଟା ମୁଁ ଦଶ ଆଉ ଚାରି ପାଞ୍ଚ ବର୍ଷ ପରେ ଥରେ ତାରାତାରିଣୀ ପାଖରେ ଖାଇଥିଲି। ତା ଟେଷ୍ଟ ମତେ ସେଇଠି ମିଳିଥିଲା।
ଭାଇ ଆପଣତ ଭୁବନେଶ୍ୱରରେ, ଶୁଣୁନ ଭାଇ। ଆପଣ ତ ବ ଭୁବନେଶ୍ଵରରେ ଆସି ବ୍ରହ୍ମପୁରିଆ ଷ୍ଟାଇଲ ପୁରୁମ୍ବା ର ଟେଷ୍ଟ କରିଦେଲେ ନା ଆମ ତ ଏବେ ଭୁବନେଶ୍ୱର ରହିବାର ଗୋଟେ ସାତ ଆଠ ଦିନ ରହିଗଲାଣି ହେଲେ ଆମେ ଏପଯ୍ୟନ୍ତ ମାନେ ଜଳିଆ ଟୋଟାଲ ଏପଟ ଏରିଆର। ମାନେ ସେ ମେନ୍ ହେଲା କଣ ବ୍ରହ୍ମପୁର ସ୍ଟା ବରମ୍ ସିଦିକିସି ଇନଫରସିଟି ପଟିଆ ପଟିଆ ଛକ
ହଁ ପଟିଆ ଇନଫୋସିଟି। ହଁ ସେ ଜାଗାରେ ତ ହଁ ସେ ଜାଗା ଟିକେ ଖାଇବା ଖରାପ ଦହିବରା ଆମ୍ବିଳା ଆମ୍ବିଳା ମିଳିବ। ଆଳୁ ପରଟା ହେରିକଆ ସେଗୁଡ଼ା ସବୁମିଳୁଥିବ ଯେ ରୋଡ଼ ସାଇଡରେ ବିକ୍ରି କରୁଥିବ ତାର କିନ୍ତୁ ଟେଷ୍ଟ ବି ବାଗ ନଥିବ।
ହଁ ଭାଇ ସେଇ ସେଇ ଭାଇ ଠିକ କହିଲ ଭାଇ।
ସି ଆର ପି ସାଇଡରେ ରହିଥାନ୍ତ ତାହେଲେ ତମକୁ ଭଲ ଟେଷ୍ଟ ମିଳିଥା ପଟିଆ ରେ ଭଲ ସେମିତି କିଛି ଭଲ ଜାଗା ନାହିଁ।
ଆଉ ସେମିତି ହିଁ ତ ଭାଇ ଆଉ କଣ କରିବା ଯାହେଲେ ମାସେ ଆଜେଷ୍ଟ କରିବାକୁ ହିଁ ପଡିବ ନା। ଆଉ ଯେମିତି ଜଣ ଖାଇବା ହେଲେ ବି ସେଇଟାକୁ ଆଜେଷ୍ଟ ଟିକେ କରିବାକୁ ହିଁ ପଡ଼ିବ। ଆଉ ସେଥିପାଇଁ ଭାଇ ଜଳଖିଆ ପ୍ରଥମେ ଯୋଉ ଆସିଲୁ ନାଇଁ ଭାଇ ମେସ୍ କରିଖାଉ ମେସ୍ ନାଇଁ ଭାଇ କ୍ଲାଉଟ୍ କିଚେନ ଗୋଟେ କରିଦେଇଛୁ ସିଆ ଆଣିକିରି ଏଇଠି ପାର୍ସଲ୍ ଦେଇଦଉଛି ଆଁ ନେଇଥାଉଛି
ଇ ନାସୁକୁଟା ପଚିଶହ ଟଙ୍କା ନେଉଛି ସେ ଦେଉଥିବ
ନାଇଁ ଭାଇ ତିନି ଟା ନାଇଁ ଭାଇ ତିନି ହଜାର ନଉଛି ଦୁଇଟାକୁ ଆଣି ଖାଇବାକୁ ଦଉଛି ଆଉ ତାର ମେନୁ ବି ଛାଡ଼ି ଦେଇଛି ମେନୁ ଟା ହେଲା ଭାଇ
ଆ ନନଭେଜ୍ ତିନିଟା ବାର ନନଭେଜ୍ ରହୁଥିବ ଆଉ।
ହଁ ହଁ ଚାର୍ ଦିନ୍ ଖଣ୍ଡେ ନନଭେଜ୍ ଦଉ ଛି ଭାଇ ଆଉ ଏପଟବଲ୍ ପ୍ରାଇଜ୍ ସେ ଟିକେ ରହୁଛି ଭାଇ ପ୍ରାୟ
ଆଚ୍ଛା।
ଗୋଟେ ମିଲ୍ସ ପଡି଼ଲା ତେପନ୍ ଚଉବନ୍ ଏମିତି ପଡ଼ୁଛି ଆଉ। ଭାଇ ଖାଇବା ଟେଷ୍ଟ ବି ଠିକ୍ ଠାକ୍ ଅଛି ଭାଇ ଭଲ ଅଛି ଭାଇ।
ହଉ ଭାଇ କଥା ହେଇ ଭଲ ଲାଗିଲା। ଆମେ ପରେ କେବେ କଥା ହେବା।
ହଁ ନିଶ୍ଚୟ ନିଶ୍ଚୟ ରହିଲି ଭାଇ। ଜୟ ଜଗନ୍ନାଥ ଭାଇ ହଉ।